ହଁ ମୋ କତି
ହଁ ଆମକୁ ତମ କଥା ଶୁଭୁଚି। ତୁମକୁ ଆମ ତୁମକୁ ଆମ କଥା ଶୁଭୁଚି?
ହଁ ହଁ ଆମକୁ ଶୁଭୁଛି ଶୁଭୁଛି। ଆଉ କ
ଆଚ୍ଛା। ଆମେ ସେ ନିଆଁ ମାଗଣା ନିଆଁ ଖେଳୁଥିଲୁ।
ଅ କଣ ଖେଳୁଚ? କଣ ମୀନା ବଜାର ପଡିଚି ନା କଣ?
ନାଇଁ ନାଇଁ ମାଗଣା ନିଆଁ ଫ୍ରିଫାୟାର୍।
ଓହୋ। ଓହୋ। ଆଉ କଣ କେତେଦିନ ହେଲାଣୀ ଖେଳୁଛ ବା ନା ନୂଆ ପ୍ଲେୟାର?
ହଁ ସେ ନୂଆ ମାନେ ଏବେବେ ସେ ସାତ ଆଠ ବର୍ଷ ଖଣ୍ଡେ ଖେଳୁଛି।
ଓ ସାତ ଆଠ ବର୍ଷ ନୂଆ ତାହାଲେ ନା। ଆ ମୁଁ ପନ୍ଦର ବର୍ଷ ହେଲାଣି ମୋର ଆଜିକି ଆସି କି ହେଲାଣି ପନ୍ଦର ବର୍ଷ ପାଖାପାଖି ହବ ଆଉ।
ହୁଁ ଆଛା ଆଚ୍ଛା ଫ୍ରି ଫାୟାର୍ ନୁହ।
ହଁ ମାଗଣା ଫେ ମାଗଣା ନିଆଁ ଆଉ ହେଲାଣି ପନ୍ଦର ବର୍ଷ ଖଣ୍ଡେ ଖେଳିବାର ହେଲାଣି।
ହ ବଢିଆ ଅତି ସୁନ୍ଦର ଆଉ ଆଜି କଲେଜ ଆଜି କଲେଜ ଯାଇଥିଲ?
ହଁ ହଁ ମୁଁ ଯାଇଥିଲି ତମେ ଯାଇଥିଲ?
ହଁ ଆମେ କଲେଜ ଯାଇଥିଲୁ। ତମର କୋଉ କଲେଜ?
ଅ ମୋର ଆ କିଟ୍ କିଟ୍।
ଆଛା କିଟ୍ ମୋର ମେଡିକିଟ ମୋର ମେଡିକିଟ।
ଓ ମେଡିକିଟ ସେଟା କୋଉଠି କହିଲ? ହେ ମାଗଣା ନିଆ ଓହୋ। ଆଉ କେତେ କଣ ଖିଆପିଆ ସରିଲାଣି?
ଆଜ୍ଞା ଆଜ୍ଞା ଖାଇବା ପିଇବା ସରିଲାଣି। ଆପଣଙ୍କ ସରିଲା?
ହ ହଁ ସବୁ ସରିଲାଣି।
ଆଚ୍ଛା ଆଚ୍ଛା ବଢିଆ ଆଜି ତୁମେ ହଁ ଭାଉଜ ଖବର ଅତି ସୁନ୍ଦର। ଅତି ସୁନ୍ଦର ଭାଉଜ ମୁ ପାଇଛି।
ଅ ଆଉ ଭାଉଜ କଣ କଲ୍ କରିଥିଲା ଆଉ ଟିକେ ପୂର୍ବରୁ ତ ମୁଁ ସେଇ କଥା ପଚାରିଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ନାଇଁ ବହୁ ଭଲ ଭଲ ପିଲା ସେ ବହୁତ ଭଲ।
ଓ ହଁ ନାଇଁ ମତେ କହୁଥିଲେ ତମ କଥା କହୁଥିଲେ ମତେ। କହିଲେ ଏମିତି ଏମିତି ପିଲା ଏମିତି କଥା ହେଇଥିଲା ମଝିରେ। ମତେ ରାଗିକି କ କ ମତେ କଥା ହେଲେନି ମୋ ସହିତ କିଛି ଦିନ ତାପରେ ଏବେ କ ଉପରେପଡ଼ି କଲ କରିଥିଲେ ମତେ। ଏମିତି କଥା କହୁଥିଲେ ଆଉ।
ନା ଆଚ୍ଛା ଆଚ୍ଛା ନାଇଁ ଏଟା ସତ୍ୟ ନା ମିଥ୍ୟା।
ନାଇଁ ନାଇଁ ଏଇଟା ସତ୍ୟ କଥା ନା।
ଆଚ୍ଛା ସତେ ସତ୍ୟ କଥାକୁ ଆମେ
ଅହଁ ଆଉ ଡାକୁଥିଲେ ମତେ ଘରକୁ ବି ଡାକୁଥିଲେ। ହ ନାଇଁ କଣ ଭାଇ ରାଗିବେ କଣ ହବ ଆଉ ମୁଁ ଗଲିନି ସେଥିପାଇଁ ମନା କରିଦେଲି କହିଲି ଆଉ କେବେ ଯିବା ଆଉ ଭାଇ ଥାଆନ୍ତୁ ଘରେ ଯିବା ଆଉ।
ଆରେ ଆରେ ତୁମେ କୃଷ୍ଣଙ୍କ ଫ୍ୟାନ୍ ବୋଧେ ଆଚ୍ଛା ହଉ।
ହଁ ସେଇଭଳିଆ ଆଉ ଟିକେ କୃଷ୍ଣ କଳା ଅଛି ଆଉ। ଆଉ ତମ ସାନ ଭାଇ କଣ କରୁଛନ୍ତି?
ଆମ ସାନ ଭାଇ ଖେଳୁଛନ୍ତି।
ଏଇ ମାଗଣା ନିଆ ଓହୋ ଆ ଖେଳୁ ଖେଳ ଭବିଷ୍ୟତ ଉଜ୍ଜ୍ୱଳ ଭବିଷ୍ୟତ ଉଜ୍ଜ୍ୱଳ ଅଛି ତାର ମୁଁ ଯେବେଠୁ ଦେଖି ପାରୁଛି।
ହଁ ହୁଁ ସେ ସେ ଏବେଠୁ ଉଜ୍ଜ୍ବଳ କରେ।
ହଁ ଆଉ ପାଠ ପଢ଼ା କେମିତି ଚାଲିଛି?
ପାଠ ପଢ଼ା ବହୁତ ଭଲ ଚାଲିଛି। ବହୁତ ଭଲ ଅତି ସୁନ୍ଦର।
ହଁ ହଁ ଆଉ ଚାଲୁ ଚାଲୁ ସଂସ୍ଥା ନ ଚାଲିଲେ ଚାଲ କିଛି ହବନି ଆଉ କଲେଜ କେମିତି ଯାଉଛ ବସ ରେ ଯାଉଛ ନା ଗାଡ଼ି ଧରିକି ଯାଉଛ?
ଆଜ୍ଞା କଣ କହିଲେ?
ଆ କଲେଜ କେମିତି ଯାଉଛ ସାଇକେଲ ନେଇକି?
ହଁ ନାଇଁ ଆମେ ଚାଲିକି ଯାଉଛୁ ପାଖରେ କଲେଜ ଅଛି ସେଥିପାଇଁ।
ଓ କେତେ ବାଟ କି ଏଇଠୁ ଏଇଠୁ ତ କଣ ସାତ କିଲୋମିଟର ମୁଁ ଶୁଣିଥିଲି କଲେଜ।
ହଁ ଛଅ ସାତ କିିଲୋମିଟର।
ହଁ କେମିତି ଗାଡ଼ି ଧରି ଯାଉଛ କଣ ମୁଁ ଦେଖିଥିଲି ବା ତମେ କଳା କଲର ଗାଡ଼ି ଗୋଟେ ଚଲିକି ଯାଉଥିଲା ପଛରେ ଗୋଟେ ପୁଅ ଝିଅ ପିଲାଟେ ବଇଥିଲା।
ଆଛା ଏ ନାଇଁ ସାର୍
ଟିକେ ମୋଟି ହେଇକି ଚୁଟି ଟା ପୁରା ସିଧା ସିଧା। ମୁହଁରେ ତମେ ଗୋଟେ କଳା କପଡ଼ା ବୁଳେଇଥିଲ କଳା କପଡ଼ା ଗୋଟେ ବୁଳେଇଥିଲ ତମେ।
ଆଛା ଆଛା ଅତି ସୁନ୍ଦର ଭଲ।
ଯାଉଥିଲ ସେ ତମକୁ ଧରିଥିଲା ଭଲ ସେ। ଯାଉଥିଲ କୁଆଡ଼େ କଲେଜ ଆଡ଼େ। ଆ ମନ ନାହିଁ ବୋଧେ ତମର ଆଉ।
ଆଚ୍ଛା ନାଇଁ ନୀଳ ଗାଡ଼ି ର
ନାଇଁ ନାଇଁ କଳା ଗାଡ଼ିଟା ନା ଟୋଟାଲି କଳା। କଣ ଗୋଟେ ଓଲା ଲେଖା ହେଇଥିଲା ନା କଣ ବା ହଁ। ହଁ ଗୋଟେ କଳା କପଡ଼ା ମୁହଁରେ ବାନ୍ଧିଥିଲ।
ହୁଁ ହୁଁ ଆଛା ଆଉ ଯୋଉ ତମର କଲେଜରେ କଣ ପଢା ପଢ଼େଇ ଚାଲିଛି।
ହଁ ସେମିତି ଆଉ କଣ ପଢ଼ା ପଢ଼ି କଣ ପିଲା ତ କେହି ଆସୁନାହାନ୍ତି ଆଉ। କାଲି ଯାଉଛୁ ମ୍ୟାମକୁ ଟିକେ ଦେଖା କରିଦଉଛୁ। ଆଉ ଟିକେ ପକେଇ ଦଉଛୁ ଆତେଣ୍ଡନେସ୍ ଟା ପକେଇ ଦଉଛୁ ତାପରେ। ଆଉଛୁ ଆଉ କଣ ଆଜି କଣ ଆମେ ଆଇଥିଲେ ନା ଗାଁ ପ ଚାରିଦେଲେ ପୁଣି ପଳେଇଲେ।
ଓ ଆଛା ଆଛା ଆଛା ଆମର ବି ସେମିତି ପାଠ ସାଠ କିଛି ପଢା ହଉନି ଆମେ ନାଇଁ ଆମେ ଯଉ
କେତେ ବୟସ ହେଲା କହିଲ ତମକୁ?
ଆମକୁ ଅଠର ବର୍ଷ ହେଲା।
ଓହୋ ଅଠର ବର୍ଷ ହେଲାଣି କଥା ବାର୍ତା ରୁ କାଇଁ ଜଣା ପଡୁନି।
ନାଇଁ ଆମେ ଏବେ ଅ ଆ ପଡୁଛୁ ତ ଆ ପୁରା ପ୍ରଥମରୁୁ ଷ୍ଟାର୍ଟ କରିବୁ।
ହଁ ହଁ। କର କର ଭଲ କଥା ଆଉ କାଲି କଲେଜ ଯିବ।
ହଁ କଲେଜ ଯିବୁ ଭାବୁଚୁ।
ହଁ କଲେଜ ଯାଅ ପାଠ ପାଠ ପଢାପଢି କର।
ହଁ ଆମେ ଏପାଳୁ ତମେ କେମିତି ଯିବ।
ଆ ଆମର କଣ ଅଛି ଆମକୁ ତ ପିଲା ଆସିକି ନେଇ ଯାଉଛନ୍ତି ଆଉ।
ଆଛ ତମେ ତ ବହୁତ ବଢିଆ ଲୋକ। ଆମେ ଆମର ତ ସେଇ ଦୁ
ଆଉ ଆମର ଆଡ଼େ ଆସ୍ତୋଷ ଭାଇ ଏଇନା ଆମର କଣ କରୁଛନ୍ତି?
ହଁ ସେ ସେ ସେ ଭାଇନାଙ୍କର ଯ ସେ ଭାଇନାଙ୍କର କାଲି କଣ ତାଙ୍କ ଘରେ ଗୋଟେ ପର୍ବପର୍ବାଣୀ ଅଛି ତ ତାର ଯଜ୍ଞ ହବ।
ଅଛି ବୋଧେ କାଲି ତାଙ୍କ ଘରେ ସତ୍ୟନାରାୟଣ।
ହଉଥିବ ଆମ କୁ ଜଣା ନାହିଁ।
ହୁଁ ମତେ ଫୋନ କରିଥିଲେ ତ। କହିଲେ କଣ ପୂଜା ଆଛି ଘରେ।
ଆଛା ନାଇଁ ମୁଁ କହୁଥିଲି କଣ ଏବେ ଆମେ ମାର୍କେଟ ଯାଇଥିଲୁ ମାର୍କେଟ ରେ ଆମେ।
ହଁ କଣ କିଏ କିଏ ଭାଉଜର ତମର ଯାଇଥିଲା ବୋଧେ ମାର୍କେଟ।
ନାଇଁ ତମେ ଟପିକ୍ ଭାଉଜ ଫାଉଜ ଟପିକ ସେଦିନ ମକେର୍ଟ କୁ ଦିଟା ହା ହାପ ପାଣ୍ଟ ଆଣିଲୁ ଦିଟା ଗଞ୍ଜି ଆଣିଲୁ ଦିଟା ହାପ ପାଣ୍ଟ ର ଭ୍ୟାଲୁ ଦୁଇସହ ଟଙ୍କ ହୁଁ ଆପଣ ଟପିକ ବାହାରେ ଯାଉଚନ୍ତି ସେ ସେଟା ଭଲ ନୁହୁଁ।
ଓହୋ ହ ହଉ ଏ କିଣାକିଣି ମଝିରେ କରିବା କଥା ନହେଲେ ପଇସା ଏତେ ରଖିକି କଣ ଲାଭ।
ହଁ ଆମ ଘରେ ଏପଟେ କ ଏସି ଏସି ଏଇନେ ସିଏ ଯୋଉ ନଏଜ୍ କମ୍ପାନୀ
ହଁ ବେଶୀ ପଇସା ରଖିଲେ ଭଲ ନୁହଁ ପଇସା ଯେତେ ଖର୍ଚ୍ଚ କରିଦବୁ ସେତେ ଆସିବ ପୁଣି ଆ ତମେ ତ ଧନୀ
ହଁ ଆଛା ହଉ ଠିକ ଅଛି ଆମର ସେ ଯୋଉ କଲେଜରେ ଆଜି ଲୁଡୁ ଖେଳ ହଉଥିଲା ସେଇଥିରେ
ହଁ ହଁ ଲୁଡୁ ଖେଳ ଗୋଟେ ପିଲା ହାରିଲା ଯେ ଭଲସେ ଯେ ଜଣା ପଡିଲା।
ସେଇରା ସେଥିରେ ସେ ବହୁତ ଖୁସି ହୁଏ।
ହଁ ହଉ ଦେଖିବା ଆଉ କାଲି ଆଉ ଥରେ ଆସିବେ ତ ଦେଖିଆ ଆଉ କିଏ ଜିତବ ଆଉ।
ଠିକ ଅଛି ପହର ଦିନ ବି ସେମିତି ମାଗଣା ନିଆସ ଖେଳୁଥିଲା ଆମ ସହ ସେଥିରେ ସେମିତି ତିନୋଟି ଡୋନକ୍ସ ଖେଳରେ ହାରିଲେ ଏବଂ ତାପରେ
ଅ ଚଳିବ ସିଏ ତ ଖେଳ ହାର ଜିତ୍‌ ଲାଗିଚି ଆଉ କଣ।
ହୁଁ ହୁଁ ଠିକ୍ କଥା। ଠିକ କଥା ଏମିତି କଥା ତାହେଲେ ଆମର ଯେବେ ବି
ହୁଁ ହୁଁ ଆଉ ଆଜି ଭାଟି ଯାଇଥିଲ? ବାହାରି ଯାଇଥିଲି ଯେ ଭା
ହଁ ହଁ ଜ ଜର୍ମାନୀ ରୁ ନ ହଁ କିନ୍ତୁ ଜର୍ମାନୀରୁର ଶାନ୍ତ ସହର ଅଛି ପ୍ରତିଦିନ ସକାଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳେ ଷାଠିଏ ବର୍ଷରୁ
କୋଉଠି?
ବୃଦ୍ଧ ବୟସ୍କ ଜଣେ ବ୍ୟକ୍ତି
ଆଁ ଜଣେ ନୁହଁ ବହୁତ ଜଣ ବ୍ୟକ୍ତ ବ୍ୟକ୍ତି ଷାଠିଏ ବର୍ଷର ଉର୍ଦ୍ଧ ବୟସର ବ୍ୟକ୍ତି ସେଠି ପାର୍କ ରେ ଚଳ ପ୍ରଚଳ କରନ୍ତି ଯୋଗ ଅଭ୍ୟାସ କରନ୍ତି। କଣ ଫର୍ମୁଲା କ କହିବାକୁ କଣ ଚାହୁଁଚ?
ଏଭଳି ଅଜବ ଗେଟ୍ଅପ୍ ରେ ସେ ପ୍ରତିଦିନ ଅଫିସ୍ ଯାଆନ୍ତି। ଲୋକ ଲୋକେ ତାଙ୍କୁ ଦେଖି ଲୋ ଆଜ୍ଞା ଲୋ ଆଜ୍ଞା ଛୁଟି ଦିନ ଭଏ ଧରିତ୍ରୀ ଲୋକେ ତାଙ୍କୁ ଦେଖି ତାଜୁବ୍ ହେଇଯାଆନ୍ତି ଏଇଆ।
ପ୍ରମେୟ ଆଉଚି ତ ମୁଁ ଟିକେ ଡାଉଟ୍ କଲି କହିଲେ ଏଇଟା କଁ ବୋଧେ ଆଉ ତାଙ୍କୁ ବୁଝାପଡୁନି କିଛି କଣ ପଢୁଚନ୍ତି ଭାଇ।
ନାଇଁ ସାର୍ ଆଚ୍ଛା ଆପଣ ଜଣିଚନ୍ତି ଯୋଉ ଏବେ ନୂଆ ହେଇଚି ଯୋଉ କଣ ମ୍ ମୂଷା ଏବେ ରୋଜଗାର କରୁଚନ୍ତି ମୂଷା ଦେଖିଲେ ଲୋକ ସାଧାରଣତଃ ଡରି ଯାଆନ୍ତି ଦେଖିଲା ବେଳକୁ କିନ୍ତୁ ଏବେ ମୂଷା ଉଣେଇଶି ବର୍ଷୀୟ ମୂଷା ଗୋଟେ
ହଁ ହେଇଥିବ ହେଇଥିବ ଆ ଜଣା ନାହିଁ କେତେ କଣ ଖବର ବାହାରିଲାଣି ଆମେ କଣ ସବୁ କଥା ଜାଣୁଚେ।
ନାଇଁ ଭଣଜା ସିଏ ତା ହାତରେ ତା ହାତରେ ହାତରେ କଲର ଲଗେଇକି ହଁ କାଲି ବ୍ୟାଙ୍କ ଯାଇଥିଲେ ତ ବାପାଙ୍କର ନମ୍ବର ଚେଞ୍ଜ ହଁ ହଁ କାଲି ବ୍ୟାଙ୍କ ଯାଇଥିଲି ବାପାଙ୍କର କଣ ନମ୍ବର ଟା ମୋବାଇଲ ନମ୍ବର କେମ
ଓହୋ ଆକାଉଣ୍ଟ ବୋଧେ ଗୋଟେ ଆକାଉଣ୍ଟରେ ପ୍ରବଳ ପଇସା ହେଇଗଲା? ଆଉ ଗୋଟେ ଆକାଉଣ୍ଟ ଖୋଲିବାକୁ ଯାଇଥିଲ।
ହୁଁ ଆଜ୍ଞା ଆଜ୍ଞା ତିନିଟା ଆକାଉଣ୍ଟ ଅଛି ଆମର।
ଓ ତିନିଟା ଆକାଉଣ୍ଟ ନା ହ ହଉ।
ତିନିଟା ଆକାଉଣ୍ଟ ଅଛି ଆମର
ହଁ କାଲି କଲେଜ ଯିବ?
ହଁ କାଲି କଲେଜ ଯିବୁ କଲେଜ ଆପଣ କାଲି କେତେଟାରେ ଯିବେ ଆମେ କାଲି ନଅ ଘଣ୍ଟିକାକୁ ଯିବୁ।
ହଁ ଆମେ ବି ସେଇ ନ ଘଟିକାରେ ଯିବୁ।
ଠିକ ଅଛି ଆପଣ ଆପଣ ହଁ ଠିକ ଅଛି ଆପଣ ଗଲେ ନାଇଁ ଆସୁଷ ଭାଇଙ୍କର ଟଣ ଇଏ ଅଛି।
ପୂଜା ଅଛି ହୋମ ଯଜ୍ଞ ଅଛି କଣ ଘରେ ହଁ ହଁ ଠିକ ଅଛି ଆମର ବି ସାଗର ସେ ଭାଇନା କଣ ଯିବେନି ବୋଲି କହୁଛନ୍ତି ତାଙ୍କ ସାର୍ଟ ପଛପଟେ କିଏ ଗୋଟେ ଗାରେଇ ଦେଇଛି ନା କଣ କାଳି ଫାଳି ପକେଇ ଦେଇଛି ସିଏ ବହୁତ ଅସୁବିଧା ହେଇଯାଇଛି ତାଙ୍କର ଦେଖିବା କାଲି କଣ ହଉଛି ଆଉ।
ଠିକ ଅଛି ଆପଣ ଯିବେ କାଲି।
ହଁ ଆମେ ଯିବା ଆମେ ନ ଗଲେ କଣ ହବ।
ଆଚ୍ଛା ଆଚ୍ଛା ଅତି ସୁନ୍ଦର ସୁନ୍ଦର। ଠିକ ତାହେଲେ ଆମେବି ଯିବୁ ଯଦି ଆଜ୍ଞା ନାଇଁ ସେଇଟା ବି ଆଜ୍ଞା ନାଇଁ ସେଇଟା ବି ଠିକ କଥା ଆପଣ ଯିବେନି
ହୁଁ ହୁଁ
ଆମର ଆମକୁ ନିଦ ଲାଗିଲାନି ଆମେ ଏବେ କଲ ରଖୁଛୁ।
ହୁଁ ହୁଁ ଉ ଠିକ ଅଛି ଠିକ ଅଛି ଯାଆନ୍ତୁ ଭାଇନା ଶୋଇପଡନ୍ତୁ। ହୁଁ
ହଁ